ହ୍ୟାଲୋ ହ କଣ କରୁଛ? ଚନ୍ତି।
ଏଇ ମର୍ଣ୍ଣିଂରେ ଆସିଛି ଆଉ ବୁଲିବାକୁ ଆଉ।
ଭଲ ଆଉ ମର୍ଣିଂ ରେ ତ ସଖାଳୁ ମୁଁ ରେ ସେ ମୁଁ ଉଠିକି ଏଇ ଘର ଝାଡୁ କରଛିୁ ଆଉ ଟିକେ କପଡା ଧୁଆ ଧୁଇ କରିବି।
ଆଚ୍ଛା ଆଚ୍ଛା ଆଚ୍ଛା ଭଲ ଭଲ ମର୍ଣିିଂ ୱାକ ଟା ବଢିଆ ନାଇଁ ସ
ହଁ ନା ମୁଁ ଆଗରୁ ଯାଉଥିଲି କିନ୍ତୁ ସେ ଟିକେ ବେଶୀ ପତଳା ହେଇଯାଇଛି ନା ଗଲା ପରେ ମୁଁ ଆହୁରି ପତଳା ହେଇଗଲି ଘରେ ସବୁ ଗାଳି କଲେ ଆଉ
ଆଚ୍ଛା ଆଚ୍ଛା ଆଛା। ଆଉ ମର୍ଣିଂରେ ଷ୍ଟଡି ଫଡି କେମିତି ଚାଲିଛି ଷ୍ଟଡ
ନାଇଁ ପଢା ପଢି ଉପରେ ମୁଁ ଆଉ ଏତେ ଧ୍ୟାନ ଦଉନି।
ଆଚ୍ଛା ଆଚ୍ଛା ଆଉ ଗ୍ରାଜୁଏସନ ତମର କେବେ କମ୍ପ୍ଲିଟ ହେଇଥିଲା?
ଶଇଲାଣି ଦୁଇ ହଜାରେ ଏକୋଇଶରି ଏ ସାରି ଏକୋଇଶ ଉଣେଇଶି ରୁ ସରି ଯାଇଛି।
ଆଛା ଆଛା ତାପରେ ନେଷ୍ଟ ବି ଚାଲିଛି। ମାନେ ଗମେଣ୍ଟ ଏଜାମ ପାଇଁ ପ୍ରୀପ୍ୟାର ନା ଏମିତି ଜବ?
ଫିଲିମ୍ ପାଇଁ ଭାଇଙ୍କର ଅକ୍ସପାରି ହେଇଗଲା ନା ତ ସେଥିପାଇଁ ଆଉ କୌଣସି କଥାରେ ମୁଣ୍ଡପୁରାନି।
ଆଚ୍ଛା
ଘରେ ଟେନସନ ରହିଲା ତ ସେଥିପାଇଁ ଆଉ ଆଉ ତମେ?
ମୋର ସେଇ ଏବେ ଚାଲିଛି ଆଉ ବି ଏ ବି ଡି ସରିଛି ପିଜି କଣ୍ଟିନ୍ୟୁ ଅଛି। ଚାଲିଛି ପଢ଼ାପଢି ଷ୍ଟଡି ଚାଲିଛି କଣ୍ଟିନ୍ୟୁ।
ହଁ ସେଇଟା ତ ଭଲରେ।
ହଁ। ଆଉ ବାର୍ଡେ କେବେ ଥିଲା ସେଲିବ୍ରେସନ ଯାଇଁ କୋଉଠି କଣ କଲ ବାର୍ଡ଼େ ଯୋଉ ଥିଲା କୋଉଠି କଣ ଯାଇଁ ସେଲିବେସନ୍ କଲ ଆଉ।
ବାର୍ଡେରେ ଶ୍ରିଡ଼ା ଆମର ଥିଲା ସାଙ୍ଗ ପିଲା କହିଲେ କି ଆସ ବୁଲିବା ପାଇଁ ସୋ ମ୍ୟା ମ୍ୟାରେଜ କରିଯାଇଥିଲେ ତିନି ଜଣ ଯାକ ଟିକେ ଭଲ କ୍ଲୋଜ ସାଙ୍ଗ ସେଇଥିଲାଗି କ୍ଲୋଜ୍ ରେ କୋଟ କଲ୍ଫ ଏଇ ଭୁବନେଶ୍ୱର ହିଁ କଲୁ କଳ୍ପନାରେ ଯାଇ ଟିକେ ବୁଲାବୁଲି କରିକି ଖାଇବା ପିଇବା କରି ଆସିଲୁ ଆଉ।
ଆଚ୍ଛା ଆଚ୍ଛା ଆଉ ଆଉ କୋଠି ଭୁବନେଶ୍ଵରରେ ବୁଲିଲନି କଣ ଆଉ କୁଆଡେ?
ନା ପ୍ଲାନିଂ ଥିଲା। କିନ୍ତୁ ଯୋଉ ପାଗ ଥିଲା ବହୁତ ଭଲ ପାଗ ଥିଲା କିନ୍ତୁ ଆମେ ଯୋଉଦିନ ଗଲୁ ସେଦିନ ବହୁତ ଖ ଖରାପ ପାଗ ହେଇଗଲା ତ ମୁଁ କହିଲି ମୁଁ ତ କୁଆଡେ ଯାଇପାରିବିନି ତମେ ତମେ ଯିଏ ଯାଉଛ ଯା ମାନେ ଏତେ ଖରା ଯେ କୁହନି?
ଆଚ୍ଛା ଆଚ୍ଛା, ମେ ହେଲା ୱେଦର ଡିପେଣ୍ଡ କରେ ଆ କଣ କେମିତି?
ହଁ ସେଇଟା ତ ଠିକ କଥା
ହ
ଆଉ ତମ ପ ଯୋଉ ଘରେ ସବୁ କଣ କରୁଛନ୍ତି
ଭଲ ସବୁ ଏମିତି କାମରେ ଅଛନ୍ତି।
ଆଚ୍ଛା
ଆଉ ସକାଳୁ ଖାଇବ କଣ ଭାତ ପଖାଳ କି ନା ରୁଟି
ହଁ ଘରେ ରହିଲେ ତ ପଖାଳ ଇଏ ସେମିତି ଆଉମ ମେସ ରହିଲେ ସେଇ ଯା ବାହାରେ ଖାଇବ ନହେଲେ ଘରୁ ଯାହା ନେଇଥିବ ଖାଇବ ଆଉ ଏ ସବୁ ଆଉ କଣ
ଠିକ କଥା ହଁ ହଁ ହଁ ଘରେ ତ ପଖାଳ ହିଁ ସବୁଠୁ ଭଲ
ଭଲ ଆଉ ମେସରେ ତ ରହିଲେ ଦୁନିଆ ଖାଇବା ପିଇବା ପ୍ରୋବ୍ଲେମ୍ ସବୁବେଳେ ଆଉ କଣ କରିବି?
ସେଇଟା ତ ଭଲ। ଯେତେ ମାନେ ବା ହଁ କୁହନ୍ତୁ?
ଆଜି କା ଡେଟ୍ ରେ ଯେମିତି ଗମେଣ୍ଟ ଭକେନ୍ସି ଚାଲିଛି ହେ
ହେସ୍ କୁହନି ମୋ ନନା ସେ ତିରିସି ପାଖାପାଖି ହେଲାଣି କିନ୍ତୁ ମାନେ ହେଇଗଲାଣି ଏଜ୍ କିନ୍ତୁ ସେ ଗମେଣ୍ଟରେ ହିଁ ସେ ଟ୍ରାଏ ଚାଲିଛି।
ଆକଚୁଲି ଲକ୍ ବି ଥାଏ ଯୋଉ ଆମେ ଯେମିତି ଦେଲା ପରେ ଗୋଟେ ମାର୍କ ଦି ମାର୍କ ପାଇଁ ଯୋଉ ବାଉନ୍ସ କଟି ଯାଉ ସେଟା ବହୁତ ବାଧୁଛି ନା ସେଇଟା କେତେ କଷ୍ଟ ଲାଗିବ ଆଉ କୁହନି
ନିହାତି ନିହାତି ଏବେ ଯେମିତି ସବୁ ଇଏ ଚାଲଛି ଏଭଳିଆ ଆଉ
ହଁ ସେଇଟା ତ ମେନ ଆଉ
ଲେ ହେଲା କୋଚିଂ ନିଅ ଆଗେ ବେଚ୍ ପର୍ଚେଜ୍ କର ସିଲାବସ୍ କର ପୁଣି ମଗ ଦିଅ ହେଲା ପରେ ପୁଣି
ଏଥରେ ତ ବୟସ ପଳେଇଥିବ ଆଉ ସବୁ ବୟସ ପଳେଇଥିବ
ଏବେ ଏଣ ସବୁ ଅନଲାଇନ୍ ସବୁ ସିଷ୍ଟମ
ଅନଲାଇନ୍ ସିଷ୍ଟମ ଯେତିକି ଭଲ, ସେତିକି ଖରାପ କିଏ ଚାହୁଁନୀ କି ଗାଁ ଘରେ ରହିଲା ମାନେ ଅନଲାଇନ୍ ଏ କରିବା ପାଇଁ ତାଙ୍କୁ ଏତେ କମ୍ଫର୍ଟେବୁଲ୍ ହେଉନଥିବ
ଭଲ ଯେ ଏଇ ଗଲେ, ହଁ ହଁ ହଁ ଏ ଦେଖାଯାଉ ତମେ ଗଭର୍ଣମେଣ୍ଟ ପାଇଁ ପ୍ରିପେଆର ହେଇନ ନା
ନା ମୁଁ ଦେଇଥିଲି ଦି ତିନିଟା ଏକ୍ଜାମ୍ ଏଇ ଫ୍ୟାମିଲି ର ଏଇଟା ହେଲା ନା ଆଉ ଟିକେ ତ ମାଇଣ୍ଡ ଟା ସେମିତି ରହିଲାନି ଆ ତ ସେଥିପାଇଁ ମୁଁ ଏସବୁ ୱେ ରେ ମୁଣ୍ଡ ପୁରେଇନି ଆଉ
ଆଉ ଆମ ଶାଶ୍ୱତ ଭାଇ, ଇଏ ଭାଇ ତାଙ୍କ ସହ ସବୁ କଥା ହେଇଥିଲ ଆମ ବେଞ୍ଚ ପିଲା
ଏଟା ତା ସହିତ କଥା ହେଇନି ଆଉ ତମ ବୁଲାବୁଲି କଣ ପ୍ଲାନିଂ ଅଛି ଏଥର?
ନେଷ୍ଟ୍ ନେଷ୍ଟ୍ ଯିବାର ଅଛି ପୁରୀ। ଦେଖିବା କଣ ହଉଛି ରାତି ରେ ଯିବୁ। ହଁ ରଥ ରେ ଯିବାର ଅଛି। ହୁଁ ପ୍ରାୟ ତ ଯାଆଉ ଆମର ସଂଗଠନ ତରଫରୁ ଯାଉ ଆମେ ପ୍ରାୟତଃ ଯାଉ ଆମେ ଆଉ ସେବାରେ ଯାଉ ଟିକେ।
ବଢିଆ ଯାଆ ବହୁତ ଭଲ କାମ।
ଚାଲିଛି ଏଇଥର ଯିବାର ଅଛି ଦେଖିବା।
ହଁ ହଁ ସେଇଟା ତ ସବୁ ପୁରୀ ଯିବା ଆଉ। ସେ ପୁରୀ ଯିବା ଭିତରେ ବହୁତ ଫରକ କାମ ଅଛି। ଅନ୍ୟ ଏ ବାର ଆଉ ପୁରୀ ଯୋ ରଥ ରଥ ଟଣା ଦିନ ଯିବେ ସେଇଟା ବହୁତ ଫରକ୍।
ରଥରେ ଏଣେ ଦିଇ ଦିନ ଏବେ ହଉଛି ନା ଗୋଟେ ଦିନି ଇଏ ଆଉ ଗୋଟେ ଦିନି ମାନେ ଅଧା ରହିକି ରହିଯିବ ଆଉ ଗୋଟେ ଦିନ ଏକ୍ସଟେଣ୍ଡ ଫୁଲ୍ ମାନେ ଟଣାଯିବ। ବାହୁଡା ନୁହଁ ଦିଇ ଦିନ ଏବେ ରଥ ଟଣା ହଉଛି ଫାଷ୍ଟ ଦିନଟା ଅଧା ଯାଇକି ମଝିରେ ରହିଯିବେ ନେଷ୍ଟ ଦିନ ପୁଣି ସେଇଟା କମ୍ପଲିଟି ହେଇକି ଯାଇକି ମାଉସୀ ମା ସେଇ ବାଟେ ଯିବେ ଲୋକ କହୁଛନ୍ତି ମାନେ ହେଇଗଲେ ନା କମ ମାନେ ତାଙ୍କୁ ସବୁ ଇଏ କରିବା ଟିକେ ବହୁତ୍
ଏ ଗଧ।
ହୁଁ।
ଇଛା କେବେ ଗୋଟେ ଯିବି ରଥ ଦଅଉଡ ଟାଣିବି କିନ୍ତୁ ସେଇଟା ତ
ଏଇ ହଁ ଏଇ ସ୍ନାନ ପୂର୍ଣ୍ଣିମା ବି ଅଣତିରିଶି ତାରିଖରେ ଅଛି। ଯଦି ହବ ନହେଲେ ହଁ ଅଣତିରିଶରେ ଅଛି ଯଦି ହବ ବୋ ଯାଇକି ଟିକେ ଇଏ କରିବୁ ବୋଲି ଯଦି ବୁଲିପାରିବ କିଛି ନାହିଁ ବହୁତ ଭଲ।
ସ୍ନାନ ପୂର୍ଣ୍ଣିମାରେ କଣ ଯାଅ?
ସ୍ନାନ ପୂର୍ଣ୍ଣିମା ଟିକେ ଅଳ୍ପ ଭିଡ ହୁଅନ୍ତା ହଁ। ହୁଁ ଆସନ୍ତୁ ହଁ ସେଇଟା ଯୋଉ ଆମର ଉପରେ ନାହିଁ। ଆମର ଯୋଉ ଯୋଉ ଆମର ସେ ତାଙ୍କର ସ୍ନାନ ମଣ୍ଡପ ଅଛି ସେ ଉପରକୁ ବସିବେ ସେଇ ଟିକେ ସ୍ନାନ କରିବେ ସେ ଯୋଉ ଉପରେ ମନ୍ଦିର ରାଇଟ୍ ସାଇଡ ରେ ଯୋଉ ସେଇଠି
ହଁ ଆଛା।
ଆଚ୍ଛା।
ଟୀ ସେଇଟା ମାନେ କିଏ ମାନେ ଘର ପାଖରୁ ଦି ଚାରି ଜଣ ଗଲ ସେଇଟା ଗଲ ଟିଏ ବୁଲାବୁଲି କଲ ଭଲ ଲାଗିବ ତାପରେ ସେମିତି ସୁବିଧା ସୁ ଠି ଏଇ ସୁବିଧା ବି ସେଇଠି ରହିବା ଦରକାର କି ତମେ ଏ ରୁମ ରେ ରହିପାରିବ କି ସେ
ହଁ ହୋଟେଲ ଟିକେ ଆଚିବି କରିପାରିବ ଭଲ ଟିକେ।
ହୁଁ।
ଆମର ସେଠି ମଠ ବଡ ଚିହ୍ନା ଅଛି ନା ଆମ ବାବାଙ୍କ କ ଆକାଉଣ୍ଟ ମାନେ ଇଏରୁ। ଯୋଗାଯୋଗରୁ ଟିକଏ ଚିହ୍ନା ଅଛି ଏଥିପାଇଁ
ଓଡିଶା ଭିତରେ ହିଁ ସେଇଟା ଗୋଟେ ରହୁଛି କି ପୁରୀରେ କେହି ଗୋଟେ ଚିହ୍ନା ପରିଚିତ ଥିବ ତ ସରିଲା ମାନେ ଟେନସନ ନାହିଁ।
ହଁ ସେଇଟା ହେଲେ ଆରାମ ସେ ସେମାନେ ବି
ପୁରା ହଁ କିଛି ନହେଲେ ବି ଖାଇବା ତ ବାହାରୁ ମିଳିଯିବ କିନ୍ତୁ ରୁମ୍ ଯୋଉ ରହିବାଟା ମାନେ ଶୋଇବା ନହେଲେ ଜାଗା ଟା ବି ମେନ୍। ତମେ ଗୁଟେ କୋଉ କଣ ରହିଲେ ବି ଆରାମସେ ଶାନ୍ତିରେ ରହିପାରିବା। ଏମିତି ଗୋଟେ ଦିନରେ ଯିବା ଘରକୁ ଆସିବା ବହତି ହିଁ ପୁରା
ହୁଁ ହୁଁ ହୁଁ ହୁଁ ହୁଁ। ସେଇଟା ରହିବା ଟିକେ ହଁ ସେଇଟା ରହିବା ଇଏ କରିବା ଏଣେ ପୁରୀରେ ଆମେ ଭାବୁଚନ୍ତି ଜଗନ୍ନାଥ ମନ୍ଦିର ଖାଲି କିନ୍ତୁ ଆହୁରି ବହୁତ ସାରା ମାନେ ଇଏ ମନ୍ଦିର ଅଛି। ଅଛି ଆମେ ଯୋଉ ପରିକ୍ରମା ହୁଏନି ଆମର ଯୋଉ ପରିକ୍ରମା ହୁଏ ଚୈତନ୍ୟ ମହାପ୍ରଭୁ ପରିକ୍ରମା କରି ଥିଲେ ସେଇ ପରିକ୍ରମାରେ ଆମେ ଯାଇଥିଲୁ ବହୁତ ସାରା ମନ୍ଦିର ଆମେ ରୋଡରେ ଦେଖିଛୁ। ମାନେ ଜଗନ୍ନାଥ ମନ୍ଦିର ପରିକ୍ରମା ନେଇ ସେ ଟୋଟାଲ ମାନେ ସବୁ ଶଙ୍ଖ ଚକ୍ର ପରିକ୍ରମା ଯୋଉ ସେଇଟା। ସେଇଥିରେ ବହୁତ ସାରା ମାନେ ଇଏ କ୍ରସ୍ କରିବାକୁ ପଡିବ। ବହୁତ ସାରା ମନ୍ଦିର ଅଛନ୍ତି ଦେବ ଆମ ଦେବାଙ୍କର। ଇଏ କର ଅଛନ୍ତି ସେଟାକୁ ଇଏ କରିବାକୁ ପଡିବ ହଁ।
ପୁଅ ପିଲା ହିଁ ସେମାନେ ଯେହେତୁ ଆଉ ତମେ ସେଗୁଡା ସବୁ ବାଇକରେ ଗଲେ ବୁଲ ବୁଲି ପାରିବ।
ହଁ ଆଚିଭ କରିପାରିବେ। ଝିଅ ପିଲା ବି କରୁଚନ୍ତି ମେନ ହେଲା ଡିପେଣ୍ଡ କରେ ଫ୍ୟାମିଲି ଇଏରେ ଆଉ ଡିପେଣ୍ଡ କରେ ଆଉ। ଦେଖ ଯାଉ କେବେ ବୁଲାବୁଲି କରିକି ଆସ। ଯଦି ବି କିଛି ହେଲ୍ପ ଦରକାର ମତେ କହିବ ମୁଁ ନହେଲେ କଣ୍ଟାକ୍ଟ କରିଦେବି। ମୋର ବି ଯେତେ
ସେଇଟା ତ କେହି ସେମିତି ଥିବା ଦରକାର ନା ନହେଲେ ତମେ ଏକୁଟିଆ କିଛି ବି କରିବ
ହଁ ସେଇଟା ଯେ ଏକ କଲା ତ କିଛି କରିପାରିବନି।
ସାଙ୍ଗସାଥି ନହେଲେ ଆଉ କିଛି ବି ନାହିଁ।
ହଁ। ସେଇଟା ହେଲେ ଭଲ ଆଉ ଟିକେ ଆରାମସେ ଯାଇଁକି ତୋର ଯୋଉ ସାଙ୍ଗସାଥି ବୁଝି ବୁଲିବାଟା ପୁରା ଅଲଗା ନାଇଁ। ଆରାମସେ ଗଲ ପୁରୀରେ ସମୁଦ୍ର ସିଏ ବିଚ୍ ଅଛି। ଗାଧେଇଲ ଗାଧେଇକି ପୁରା ଆରାମସେ ଦର୍ଶନ କଲ। ରୁମ୍ ସେ ପାଖାପାଖି ନେଲେ ହିଁ ଭଲ।
ହଁ ନା ନା ଆମେ ଯୋଉ ଯାଇଥିଲୁ ରୁମ୍ ପୁରା ପାଖରେ ବିଚ୍ ପାଖରେ ନେଇଥିଲୁ ବହୁତ ମଜା ଆସିଥିଲା।
ହଁ।
ସେ ଗୋଟେ ଦିଦି ଯାଇଥିଲେ ଦିଦିର ତାଙ୍କର ସାଙ୍ଗ ଥିଲା। ମାନେ ସେ ଦିଅର ସେ ତାର ରୁମ ଦେଲା ଆମକୁ ସେ ଗୋଟେ ଦିନରେ ହିଁ ବିଚରେ ଗାଧେଇଲା ପରେ ହିଁ ନର୍ମାଲ ପାଣିରେ ଗାଧେଇବାଟା ଭଲ କିନ୍ତୁ।
ହଁ ନହେଲେ ସେ ଯୋଉ ଇଏ
ଲୁଣିଆ ପାଣି ନା ସେଗୁଡ଼ା ସବୁ ଇଏ ହେଇଯିବ। ଦେହ ଖରାପ ହବ।
ହଁ ହଁ।
ସେଇଟା ମଜା ଆସିଥିଲା ନମ୍ବର ହଁ ନମ୍ବର ରଖିଚି ବଟ୍ କେତବଳେ ଯିବା ସୁବିଧା ହେଲେ ପରିବାର ନେଇଗଲେ ତ ସେ ସେମି